ହ୍ୟାଲୋ। ହଁ କୁହନ୍ତୁ ଭାଇ?
କଣ କରୁଛ?
ଏଇଠି ଭାତ ବସେଇଛି ବସେଇବାକୁ ଯିବି
ଭାତ ଏତେବେଳେ ଯାଏ ସରିନି ବାରଟା ହବ ଆସିକି।
ତରକାରୀ ସରିଯାଇଛି କି ମୋର ଭାତ ଟିକେ ହବ ଆଉ। ଖାଇଲି ଲେଟରେ ନା ଭାତ ବର୍ ସରିବ ଆଉ। ବର୍ଷା ବି ତ ଆଡେ ହଉଛି ନା। ଆଜି ଲେଟରେ ଉଠିଲୁ ଆଜି ଉଠିଲୁ ଲେଟରେ
ଓହୋ ସେଠାରେ ବି
ହଁ ଗୋଟେ ଖାଇବା ଶରପ୍ରାଈଥିଲା ଖାଇଲୁ ବାରଟା ସାଢ଼େ ଗୋଟେ। ତ ଖଳା ଖାଇବା ଟା ଖାଇବା କୋଉ ଚାରିଟା କି ସୁନ ଚାରିଟା ଆଉ।
ଲେଟ ଏଇଟା ଲେଟରେ ଉଠିବାର ପନିଷମେଣ୍ଟ ଆଉ।
ହଉ ଚଳିବ ଆଉ ଘର କଥା ତ ହଁ ନା ଓପାସ କେହିଁ ରହିବନି। ଘରେ କଣ ଭାତ ନ ତ ପଖାଳ ରହିବନା ହୁଁ ପଖାଳ ବି ତ ରହୁଛି। ହଁ ଗାଁରେ କେବେ କି ଗାଁ ମୋର ହଜେ ଖାଇବା କେବେ ଉପାସ ରହିବେନି। ନାଇଁ ସବୁବେଳେ ଜିବି ଅଭେଲେବୁଲ୍ କରିଦେବି ଭାବୁଚି। ହଁ ତ ଏ ସହରେ ରହିଲେ ଅ ସେମାନେ କାଣ୍ଟି କୁଣ୍ଟାକିନି ରୋଷେଇ କରିଥିବେ ସେଥିପାଇଁ ହେଇପାରିଲେ କି ମିଳିପାରେ ନ ମିଳିପାରେ କି କଣ କରିବେ ବାହାରୁ ମଗେଇବେ। ଆଉ ବାହାର କିସ୍ ସବୁ କିଛି ଅସୁବିଧା ନାହିଁ ନା ଯାହା ବିି ହେଲେ ଖାଇବା ମିଳିଯିବ।
ହଁ ଯାହାହେଲେ ତ ହେଇଯିବ ଘରେ ବି କରିକି ଦେବେ। ଦେହ ଖରାପ ହେଲେ ବି ଚଳିବ।
ହେ ହେ ହେ। ଆଉ ଆପଣ କେମିତି ଅଛନ୍ତି? ହଁ ବର୍ଷା ତ ଏବେ ହଉ ହୋଉଛି ଝିପି ଝିପି ହଉଚି ଦିନ ମାନ ହେଟା ଆଉ ଏପଟ ସାଇଟ ହଉଚି ଦିନ ମାନ ସକାଳ ଠାରୁ ଲାଗିଚି ଗଲେ
ତମ ଘର କୋଉଟା କି?
ଆମ ଘର କେନ୍ଦ୍ରାପଡା।
କେନ୍ଦ୍ରାପଡ଼ା।
ଓହୋ! ଆମର ସକାଳୁ-ଉ ଚଲେଇଥିଲା।।
ଆପଣଡ଼ କଉଠି?
ଆମର ନୟାଗଡ।
ଓ ନୟାଗଡ।
ହଁ।
ଆଉ ଘର ଲୋକ କେମିତି ଅଛନ୍ତି।
ହଁ, ଭଲ ଅଛି ଆଉ। ଆ କଣ କୋଉ ଯେ-ଏ-ଏ କୋଉ ବ୍ୟାଚ କଣ?
ଆ ମୋର ତ ସଇଲାଣି-ଇ ତିନି ଚାରି ବର୍ଷ ହେଲାଣି। ପା ଠ ଟା ସରିଗଲାଣି। ଏମିତି ଘରେ ଅଛି ଆଉ।
ପାଠ ପଢା ସରିଗଲାଣି?
ଆଜ୍ଞା, ମାନେ ଗ୍ରାଜୁଏସନ୍ ସରିଲାଣି।
ଓହୋ! ଗ୍ରାଜୁଏସନ ସଇଲାଣି। ଏ ମଲା ଯାଏଁ ପଢିଲେ ବି ପାଠ ସରିବନି।
ହଁ, ହଁ ସେଇଟା ତ ଠିକ୍ କଥା। ହେଲେ ସେଇଭଳିଆ ସେପଟରେ ଦରକାର, ପାଠ ପଢିବା ପାଇଁ ଆର୍ଥିକ ସୁବିଧା ଥିବା ଦରକାର।
ହଁ, ଉମ ମୋର ବି ସେ ଅବସ୍ ହଁ, ମର ଏଇ ଗ୍ରାଜୁଏସନ୍ ସରିକି, ଏବେ ତିନି ଚାରି ବର୍ଷ ହେଲା ଅଛି।
ଯବ୍ କରିଚନ୍ତି? ହଁ, ହଁ।
ଗାଁ ର
ଆଉ, କିଛି ଏଗ୍ଜାମ୍ ଫେଗ୍ଜାମ୍ ବାହାରିଚି, ପକା ପକି କରିୁନାହାଁନ୍ତି।
ହଁ, ଏଇ ଡିଫେନ୍ସ ଲାଇନ ପାଇଁ ପ୍ରିପାର ଚାଲଚି।
ହଁ, ହଁ। ଜୁଆଡ ବି ଗୋଟେ ଏନ୍ଗେଜ୍ ହେଇଯାଆନ୍ତୁ।
ନା କଣ ସାଉଣ୍ଡ ହଉଚି?
ନାହିଁ-ଇ-ଇ ଚାଉଳ ଧୋଇଲି ନା! ସେଇ ସାଉଣ୍ଡଟା ହେଲା।
ହ।
ଆଉ! ଆଉ କଣ ଖାଇଥିଲେ ଆଜି?
ମୁଁ ଭାତ, ଡାଲିି, ଭଜା
ଅ ହୋ! ଆଉ ଆପଣଙ୍କର ତ ଲଡ଼ୁ ବାବା ସେପଟେ ଫେମସ୍ ନା ଆପଣଙ୍କ ଯଉ ନୟାଗଡ଼ରେ ।
ହଁ।
ଅଁ।
ହା ଆ ଆହୁରି କେତେ କଣ ଜାଗା ଅଛି! ଆସିଲେ ସିନା ଜାଣିବ?
ହଁ, ଦେଖିଆ ଠାକୁରଙ୍କର ଯେବେ ଡୋରି ଲାଗିବ, ସେବେ ଯିବା। ଭଗବାନ ଚାହାଁନ୍ତି, କେବେ ଯିବାପାଇଁ ପଡିବ? ସେ ଗୋଟେ-ଏ ହିଁ ହଁ ଆଉ, ଇଛା ନୁହ, ଆଉ ଝିଅ ପିଲା ଆଉ ଏକ ଏକାଟିଆ ଆଉ କୁଆଡେ ଯାଇପାରିବେ ନା, ଘର ଲୋକ ବିନା ପରମିଶନ୍ ରେ। ସବୁଠି ତ ଯିଏ ପିଲା ପରମିଶନ୍ ନେଇ ଯିବାକୁ ପଡିବ।
ହଁ ଘରେ ଘରେ ଗ-ଗୋଡ ହାତ ଧରିକି ମୁଣ୍ଡିଆ ମାରିକି। ତା'ପରେ ଯାଇକି ପରମିଶନ୍ ଆଣିକି, ଯିବାକୁ ପଡିବ ଆଉ।
ହଁ।
ହଁ ହା। ଆଉ-ଉ ମୋର ପ୍ଲସ୍ ଥ୍ରି ତିନି ବର୍ଷ ହେଲା ସଇଲାଣିା
ହଁ ତିନ ଚାରି ବର୍ଷ ହେଲା ସଇଲାଣି।
ତିନ ଚାରି ବର୍ଷ। କୋଉ ଉ, ଦ-ଅ, ଦଶମ କ୍ଲାସ୍?
ହୁଁ, ଦଶମ ତ ସଇଲାଣି ତା ଆମ ହୁଁ, ପାନତା ଏଇ ସାତ ଆଠ ବର୍ଷ ପରେ ହେଇଗଲାଣି।
କୋଉ ଇୟ
ଆଠ ବର୍ଷ ପରେ। କଉ ଇୟର ମାନେ ଏଇ ହୁଁ ହେଇଥିବ ସତର ପାଖାପାଖି ଆଉ।
ଦୁଇ ହଜାର ଷୋହଳ ସତର।
ହୁଁ।
ହଁ, ହଁ ଆଉ ମାର୍କ କେତେ କଣ ଥିଲା?
ଫିପ୍ଟି ପେର୍ସେଣ୍ଟ ମାର୍କ ଥିଲା।
ଫିଫ୍ଟି ପରସେଣ୍ଟ୍।
ଅଁ,
ହଁ ବହୁତ ବଢିଆ ତ ଅଛି ଆଉ।
ଭଲ ଏବେ ବି କିଛି ଭଲ ନାହିଁ। ଏବେକାର ଛୁଆ ତ ବହୁତ ବହୁତ ପରସେଣ୍ଟଜ୍ ରଖୁଚନ୍ତି । ଅ, ଓ ଆମବେଳେ ତ ବହୁତୁ କ୍ରିଟିକାଲ୍ ଥିଲା। ଲେଖିବୁ ତିରିଶ ସେମାନେ ସେମାନଙ୍କୁ ତ ବହୁତ ସବୁ ଜଉ ଏବେ ସୁବିଧା ମିଳୁଛି। ସେତେବେଳେ ଆମ ପାଇଁ ଥିଲା ତିରିଶି ସେତେବେଳେ ତ ଆମ ପାଇଁ ଥିଲା ତି ହ୍ୟାଲୋ ହଁ ତିରିଶ ତିରଶ ତିରିଶି ମାର୍କ ସର୍ଟ କୁଶ୍ଚିନି ଭାଇ ହେଲା। ତାପରେ ହଁ ଆପଣଙ୍କର ତ ହଁ ଆମ ବେଳେ ସେତେବେଳେ କହୁଚି ଏଇଭଳିଆ ଥିଲା ସିଲାବସ୍ ଥିଲା ଏଇଭ ଭଳିଆ ତ ଆମେ ସତୁୁରୀ ମାର୍କ ପଢିକି ଲେଖିବୁ ଥିଓରି। ଆଉ ଡାକୁ ନଥିଲା ଏବ ଏଇ ତ ବହୁତ ସୁବିଧା ମିଳିଲାଣି ଛୁଆ ତ ଭଲ ଭଲ ପରସେଣ୍ଟେଜ୍ ରଖୁଛନ୍ତି ଆମ ଛେଁ ଅଧିକ।
ହଁ।
ହେଲେ ବି ଚାକିରି ଲାଇ ବୁଲି ସେମତିଆ କ୍ରି ଚାକିରି ଲାଇ ବୁଲି ସେମତିଆ ଯେ କ୍ରିଟିକାଲ୍ ହେଇଗଲାଣି ସେ ସେମତିଆ।
ହଁ। ପାଏ ଇଣ୍ଟରଭିଉ ଦେଇ ଗଲା ଆସିକି ଏଇ କରୋନା ବ୍ୟାଚ୍ ହେଇଟା ଦେ-ଦେଖି ଦେଖି କ୍ୟାନସ୍
ଏଇ କୋବିଡି କୋବିଡି ଠାରୁ ଟିକେ ପିଲାଙ୍କ ବହୁତ ମାନେ ଷୋହଳ ମଇ ଏ ପାଠ ଫଢା ର ଓ ହୋ। ଆମ ବେଳେ ତ ଆମ ବେଳେ ତ ଉ ସିଇବା ପା ମେଟ୍ରିକ୍ ଭାରି କଷ୍ଟ କରୁଥିଲା। ମାଟ୍ରିକ ରୁ
ମୁଁ ବହୁତ କଷ୍
ହଁ।
ପାଣି ଫାଣି ଗରମ ହେଇକି ଚାଉଳ ପଡିଗଲାଣି।
ନା ନା ଏକାଥରେ ଚାଉଳ ହବ। ଏକାଥରେ ସେଥିରେ ଫୁଟିଯିବ ଭାତ। ତାପରେ ଗ୍ୟାସ ବନ୍ଦ କରିଦେବି ଟିକେ। ତା ବି କିଛି ସମୟ ପରେ ଅଧଘଣ୍ଟା ପରେ ଭାତ ହେଇଯିବ। ଗ୍ୟାସ୍ ଲିଟର କେତେ ହେଲା ଜାଣିଛନ୍ତି ନା? ଦୁଇଶହ କୋଡିଏ। ଦୁଇଶହ କୋଡିଏ ନଉଚନ୍ତି। ଲିଟର ପିଛା! ଲିଟର ପିଛା ଦୁଇଶହ କୋଡିଏ ହଁ।
ଆମର ଇଆଡେ ପାଖରେ ଟାଙ୍କି, ଗ୍ୟାସ ଟାଙ୍କି।
ହଁ ପାଖରେ ଯେହେତୁ ଡିପୋ ଟା ଥିବ ଡିପୋ ଟା ଥିବ ଶୀଘ୍ର ଟିକେ ମିଳି ବ ଇଏ। ବା ବହୁତ ପଇସା ଇଏ ନଉଚନ୍ତି ଆଉ ଭାତ ଏଥେରେ ଫୁଟେଇବ ଯଦି। ଚୁଲିରେ ତ କମ ଭଲ ଗ୍ୟାସ ରେ ଏତେ ଖର୍ଚ୍ଚ ହବ ନା ବହୁତ।
ହୁଁ ଆମର ଆଡେ ନଅଶ ଅଠସ୍ତରୀ।
ହଁ ଭଲ ଅଛି। ଆଉ ଏତେ ସମୟ ଫୁଟିବା ପାଇଁ କାହିଁ ଗ୍ୟାସ୍। ଭାତ ବି ହେଇଯାଏ ମୁଁ ଫୁ ଟିକେ ଗ-ଗରମ ଅଛି ନା ବନ୍ଦ ତା ଭିତରେ ଭାତ ହେଇଯିବ ଏବେ ତ କେହି ଖାଇ ବେ ନାହି ନା।
ହଁ ଏଇ ପାଗକୁ ତ ପକୋଡି ଟେ ଛାଣି ଦେଇକି ଖାଇ ଦେଇଥାନ୍ତ।
ପକୁଡି ଆଉ ହଁ ସନ୍ଧ୍ୟା ସୁଦ୍ଧା ଅଛି ରାତି କି ହବ ଯଦି ଇଛା ହବ ଜଦି କରିଦବା ଟିକେ ।
ପ୍ରୋଗ୍ରାମ।
ହୁଁ ପକୁଡ଼ି।
ହୁଁ। ଆଉ କଣ ଗୋଟେ କହିବି ବୋଲି ଭାବୁଥିଲି ଯେ ମନେ ପଡୁନି ଆଉ ଠିକ ସେ।
ଆଜ୍ଞା।
କଣ ଗୋଟେ କହିବି ବୋଲି ଭାବୁଥିଲି ଯେ ମନେ ପଡୁନି।
ହଁ କୁହନ୍ତୁ।
ହୁଁ।
ଆଉ ବୁଲାବୁଲି ଏବେ କୁଆଡ ଯିବେ ରଥ ଯାତ୍ରାରେ କୁଆଡେ ଯିବେ ବୁଲାବୁଲି କରିବା ପାଇଁ।
ରଥଯାତ୍ରା ନାଇ ମ ମୁଁ। ପୁରୀ ଫୁରି ଟିକେ ଯାଏନି।
ହଁ।
ଗଲେ ନାଇଁ । ଗଲେ ଏ ଦେଖୁନି ତ ଠାକୁରଙ୍କୁ। ସେଥିପାଇଁ ଯାଉନି ଟିକେ ଆଉ ଏ ଗହଳି କୁ।
ଦେଖି ପାରୁନାହାନ୍ତିି ଆପଣ। ହଁ ଗହଳି ହେଲେ ବି ଲାଇନ ରେ ଭିତରୁ ପଶିବାର ଅଛି ଆମେ ବି ତ ସେୟା କରିଥିଲୁ। ପସିଗଲୁ ଦେଖିବାରେ ଦେଖିକିନା ଆସିଲୁ ହୁଁ।
ଦିଥର ଯାଇଥିଲୁ ଦିଥର ନା ତିନ ଥର ଗଲିଣି ଗୋଟେ ଥର ଯାଇଥିଲି କେବଳ ଦେଖିଛି ଆଉ ଦିଥର ଦେଖିନି ମୁଁ।
ହୁଁ। ଭଗବାନଙ୍କୁ ବି ଦେଖିଛି। ଭିଡ ହେଲେ ବି ଗ ଯାଇଁ ଉମ ଭିଡରେ ହଁ ଆର ବର୍ଷ ଯାଇଥିଲି।
ଫାଷ୍ଟ ଥର ଇବ ଆର ବର୍ଷ।
ହୁଁ ତାପରେ ଭିଡ ହେଲେ ବି ମୁଁ ଠାକୁରଙ୍କୁ ଦେଖିବାର ଦେଖିଛି ଆଜ୍ଞା।
ଆଉ ସି ବିଚ ଗଲନି।
କଣ କହିଲେ?
ସି ବିଚ୍ ସି ବିଚି।
ନା ସି ବିଚରେ ନା ଯାଇନି ଏଇ ତ ଟାଇମ ହେଲାନି ଗୋଟେ ଦିନ ରେ ଯାଇ ଗୋଟେ ଦିନ ରେ ଫେରିଲୁ ଆଉ ସି ବିଚ୍ ଆଡେ କୁ ଆଡେ ଯିବା।
ଆଗ ସିନା ସି ବିଚ୍ ରେ ବୁଲିକି ଏଇ କେତେଟା ଏଗାରଟା ସାଢେ ଏଇ ଏ।
ହଉ ଦେଖିବା ଆଗକୁ ଯିବା ଆଉ ହୁଁ ହୁଁ।
ସେଇଟି ନା ତ ପୁରି ରେ ସେଇ ଦିଟା ଜାଗା ହିଁ ଫେମସ ଆଉ ଆଉ।
ମେନ୍ ତ ମୋର ଭଗବାନଙ୍କୁ ଦର୍ଶନ କରିବାର ଥିଲା ଭଗବାନଙ୍କୁ ଦର୍ଶନ କରିଲେ ସେ ସେଇ ମୋ ପାଇଁ ବଡ଼ ଆଉ କଣ ବା ସି ବିଚ୍ । ଏଇ ସମ ଆଜ୍ଞା। କଣ କହିଲେ?
ଥିଲା କି?
ବୁଝିପାଇଲିନି।
ମାନେ କଣ ଇଛା ଥିଲା କି?
ହଁ ନା ନା ସେଇ ଭଗବାନଙ୍କୁ ଦର୍ଶନ ର ଇଚ୍ଛା ଥିଲା ସବୁବେଳେ କଣ ପୁରୀ ଆମେ ଯାଇପାରିବୁ ନା ଆସିପାରିବୁ?
ହଉ ସେଥିପାଇଁ
ସେଥିପାଇଁ ଯାଇଥିଲ ବୁଲିବା ପାଇଁ।
ଆଜ୍ଞା?
ସେଥିପାଇଁ ଯାଇଥିଲ ବର୍ଷେ ହେଇଗଲାଣି।
ହଁ ହଁ।
ଆଉ କେବେ ପ୍ରୋଗ୍ରାମ ନା ନାହିଁ ଆଉ?
ଆଜ୍ଞା।
ଏବେ ଆଉ ଯିବ ନାଁ ଆଉ ଯି
ନାଁ ଏବେ ହେଇନି ଭଗବାନଙ୍କ ଯେବେ ଡୋରି ଲାଗିବ ସେବେ ଯିବୁ ଆଉ।
ଖାଲି ତ ଭଗବାନ ତ ଖାଲି ଡୋରି ଲଗେଇବେ ଆଉ।
ହୁଁ ହୁଁ ଉଁ ହଁ ନିହାତି। ହଉ ଭାଇ ଆପଣଙ୍କ ସହିତ କଥା ହେଇ ବହୁତ୍ ଭଲ ଲାଗିଲା। ହଁ ମୁଁ ବି ରଖୁଛି ଆଜ୍ଞା ଆଜ୍ଞା।